ଓ
ହଁ ଭଲ ଅଛି। ଆଉ ତୁ କେମିତି ଅଛୁ?
ହଁ ଭଲ ଅଛି ଆଉ
ଆଉ ତୋ ଖବର ଏବେ କଣ?
ହଁ ମୋ ଖବର ବଢିଆ ତୋର
ହଁ ମୋର ବି ପୁରା ବଢିଆ ଆଉ।
ଭଲ ଚାଲିଛି ଆଉ ସେମତି ଆଉ କାମଧନ୍ଦା କରୁଛି। ତୋର କାମ କଣ କେମିତି ଚାଲିଛି ତ
ନା ମୁଁ ଏବେ ପୁରା ଗୃହିଣୀ।
ରହୁଛିଣ ହଁ ଘର କାମ ଚାଲିଥିବ ଏ ଶୁଣୁ ଜାଣିଛୁ ଆମର ସେଇ ଯୋଉ ସ୍କୁଲରେ ଯେତେବେଳେ ପଢୁଥିଲେ ଆମେ କେତେ ମଜା ମସ୍ତି କରିଥିଲେ ସେ ଦିନ ସବୁ ମନ ଅଛି ନା ତାର
ହଁ ମୋର ସବୁ ମନେ ଅଛି ଏବେ ସବୁ ସେ ଦିନ କଥା ସବୁ ମନେ ପଡେ।
ହଁ ସେତେବେଳେ ଆମ ପାଖରେ ଫୋନ ବି ନଥିଲା କିଛି ନଥିଲା। ଆଗେ କଣ ଫୋନ ମାନେ ବେଶୀ ୟୁଜ କରିୁଥିଲେ କି ଘରେ ଘରେ ବି କହିଲା ଭଳି ବି ଫୋନ ବି ନଥିଲା। ଥିଲା କିଲା ଭ ବହୁତ କମ ଫୋନ ଥିଲା ଘର ପିଛା। ଆ ହଁ ଆମେ ବହୁତ କାମ ବି ମାନେ ସେତେବେଳେ ଆମେ ଖେଳକୁଦରେ ପାଠ ପଢାରେ ମାନେ ମନ ଯେମିତି ଥିଲା ଏବେ ଆଉ ସେମିତି ନାହିଁ ସେ ଦିନ ସବୁ ବହୁତ ବଦଳିଇଛି। ନାଇଁ ଆଉ ଜାଣିଛୁ
ସବୁ ଏବେ ବଦଳିଗଲାଣି ଏବେ
ହଁ ଆଉ ଜାଣିଛୁ ଆମେ ଯୋଉ ସ୍କୁଲ ରେ ଶନିବାରଆ ଯୋଉ ଗ ଛ ଲଗାଯାଏ ପାଣି ଦିଆଯାଏ
ହଁ ବୃକ୍ଷ ରୋପଣ ହୁଏ।
ହଁ ବୃକ୍ଷରୋପଣ ହୁଏ ପାଣି ଦିଆଯାଏ ଗଛ କୁ ସ୍ ସାଇଜ କରିବା କାଟିବା ତାକୁ ଲଗେଇବା ପାଣି ଦବା ଆଉ ଯୋଉ ସକାଳରେ ସେଦିନ ସେତେବେଳେ ଯୋଉ ସକାଳ ଥାଏ ଏକ୍ସସାଇ ହଁ ହଁ ହଁ। ହଁ ସାର ମାନେ ସବୁ ଇଏ କରନ୍ତି ସେ ବଗିଚା ସେ ଗଛ ଗୁଡ଼ା କେତେ ବଡ ବଡ ହେଇଗଲାଣି। ଜାଣିଛୁ ସ୍କୁଲରେ ଦେଖିଲେ ସବୁ ସେଇ ସ୍ମୃତି ସବୁ ମନେ ରହୁଛି ଆଉ ତା ଦେହରେ ଆମେ ଯୋଉ ଖତ ଆଣିକି ଦିଅନ୍ତି ବୋହିକି ଜା ତୋର ମୋର ସେଇ ଯୋଉ ଅଖା ଦିହରେ ଧରିକି ବହିକି ଆଣନ୍ତି।
ହଁ ସ୍କୁଲ ମଧ୍ୟାହ୍ନ ଭୋନରେ ଯେଉଁ ସବୁ ପରିବା ତକ ନେଇକି ଦି। ଆିକ ସମୟ ସେଇଟା ଦେଶୀ ଖତ।
ହଁ ଆଉ ହଁ ଆଉ ସେଇ ଯୋଉ ଗଛ ଗୋଟେ ଆମେ ଯୋଉ ଦି ଜଣ ଯାକ ମିଶିକି ହଁ। ଆମେ ଦି ଜଣ ଯାକ ମିଶିକି ଯୋଉ ଆମ୍ବ ଗଛ ଲଗେଇଥିଲେ ସେ ଆମ୍ବ ଗଛ କେତେ ବଡ ହେଇକି କେତେ ମାନେ ସେଇ ଗଛ ଟା ବଡ ହେଇଯାଇଚି ତା ତଳେ ଚାନ୍ଦିନି ହେଇ କିଛି ଲୋକ ସବୁ ବସିଛନ୍ତି। ଛାଇ ବି ପାଉଛନ୍ତି ତା ସହିତ ବି ହଁ ତା ସହିତ ବି ବସିକି ହଁ ଆମ୍ବ ବି ହେଲାଣି ଆମ୍ବ ହେଲାଣି ପ ସେ ଗଛ ଟା ଏତେ ବଡ ହେଲାଣି ସେଠି ରଜ ଫଜ ହେଲେ ବି ଦୋଳି ଲାଗୁଛି ଜାଣିଚୁ ଲୋକଙ୍କୁ ବି ସାହାଯ୍ୟ ବି ସେ ରୁ କଇଲା ଭଳିଆ ମିଳୁଚି ହଁ। ଗଛ ମୂଳଆରେ ବି ଛାଇ ଦେଇକି ଟିକେ ଖରାରେ ଆସିଲେ କି କଣ ହେଲେ ସେ ଛାଇ ମୂଳରେ ବି ବସିକି ଥକାପଣ ବି ଦୂର ହଉଛି
ଗେମ୍ ସବୁ ଖେଳ ସବୁ ଖେ ଏବେ ତ ସେ ଖଳା ଆଉ ଦେଖିବାକୁ ମିଳୁନି।
ହଁ ହଁ ଏବେ ତ ସେଇ ଖେଳ କିଛି ଦେଖିବାକୁ ମିଳୁନି। ହଁ ଆମେ ଯୋଉ ହଁ ଆମେ ତ ଖୋଖୋ ହେରିକା କେତେ କଣ ସେଠି ଖେଳନ୍ତି। ମନ ଅଛି ନା? ହଁ ଏଇ ଯୋଉ କିତ୍ କିତି ଖେଳ ଯାଏ ସେଇଠି ଯୋଉ ବରଗଛ ଅ
ହଁ ଖପର ଡିଆଁ
ଖପରା କାତି ହଁ ଖପରା ଡିଆଁ। ଶେଖଳ ଆଉ ବୋଉ ବଉକା।
ହଁ।
ହଁ ଆଉ ଯୋଉ ରୁମାଲ ଚୋରି ଆମେ ଯୋଉ ଖେଳନ୍ତି ରାଉଣ୍ଡ ହେଇକି ଯୋଉ ଥାଆନ୍ତି ରୁମାଲ ଚାରିକର ଗୋଟେ ରୁମ ରୁମାଲ ଟେ ଧରିକି ଚାରିିକର ବୁଲି ବୁଲି ଦଉଡି ଦଉଡି ଯିଏ ଜଣଙ୍କ ପଛ ପଟେ ଥୋଇ ଦେଇକି ପୁଣି ଘୁରିକି ଆସିିକି ତାକୁ ପୁଣି ଦୁମ୍ଙ୍କିନା ବାଡେଇବ ସିଏ ଉଠିକି ଧୌଡିକି ଯିବ ଆଉ ଜଣେ ସେଠି ବସିବ ଯିଏ ଦୌଡୁଥିଲା ସିଏ ଆସିକି ବସି ପଡିବ କେହି ଜାଣି ପାରିବେନି। ହଁ।
ତୁ ତ ଆମର ପାଇଁ ପାଇଁଁତୁ ଟା
କବାଡି ଖେଳଥିଲା ହୁଁ ହୁଁ ଆଉ ଯୋଉ ଶହେ ମି ଟିର ରନିଙ୍ଗ ହଉଥିଲା ଆଉ ଯୋଉ ଚାମଚ ଟମାଟର ଯୋଉ ପୂରେଇକି ଯୋଉଟା ଏମତି ଯୋଉ ହଁ ଆଳୁ ଟମାଟର ସେଇଠି ଯୋଉ ହଁ ଚାମଚ ଧରିକି ଯୋଉ ଧୋ ଏମତି ଯାଆନ୍ତି ହଁ ଅଖାଡିଆଁ। ଏ ବୋହୁତ ସାରା ସବୁ ସ୍ମୃତି ମନେ ରହୁଚି।
ଏବେ ତ ବଡ ହେଇଗଲେଣି। ବାହାସାହାଘର ହେଇଗଲାଣି ସଂସାର ଭିତରେ ପଶିକି ଏବେ ସବୁ ସେ ଦିନକୁ ବି ମନେ ପକେଇବା କଥା।
ହଁ ସାଙ୍ଗ ଠିକ୍ କହିଲୁ। ନାଁ ସେ ଦିନ ଆଉ କାଇଁ, କାଇଁ
ଏବେ ମୋବାଇଲ
ସବୁ ସେଇ ସ୍ମୃତି ସବୁ ମନର ପଡୁ ହୁଁ। ଆଉ ଜାଣିଚୁ ମୁଁ ଏବେ ସେଇ ସ୍ମୃତି ସବୁ ମନେ ରଖିବା ପାଇଁ ମୁଁ ଏବେ ମୋ ବାରିରେ ମୁଁ ଲଗେଇଚି ଗଛ ଗୁଡାଗୁରା ମ ତେ ମୋର ବୋହୁତ ପସନ୍ଦ ବୋଲି ମୁଁ ଲଗେଇଚି ଆ- ଆମ୍ବ ଗଛ ଲଗେଇଚି। ଆଉ ନର୍ସରୀରୁୁ ଆଣିଚି ହେଲା କି ଆମ୍ବ ଗଛ। ଆଉ ସେ ଯୋଉ ସୋ ଗଛଗୁରା ଆଣିଚି। ଆଉ ତା ସହିତ ଗୋଲାପ ଗଛ ଆଣିକି ଲଗେଇଚି। ପିଙ୍ଗ ଗୋଲାପ ଆଉ ଗୋଲାପୀର ଯୋଉ ଗୋଲାପ ଗଛ ଆଉ ଧଳା ଗୋଲାପ ଆଉ ମନ୍ଦାର ଗ
ହଁଅ।
ଗେଣ୍ଡୁ ଗଛ ଏଇରା ସବୁ ସୋ ଗଛ ଲଗେଇକି ତାକୁ ପୁରା ସାଇଜି କରିକି ରଖି
ହଁ ମୁଁ ବି।
ହେଟା କୁ ସ
ଲଗେଇଦିଏ। ମୁଁ ବି ଆମର ବୋହୁତ ଲମ୍ବା ବାଡି ନା ଆମର ପି-ପିଜୁଳି ଗଛ ଚାରି ପା ଗଛ ଲଗେଇଚ ଆଉ କମଳା ଗଛ, ଲେ-ଲେମ୍ବୁ ଗଛ, ସଜନା ଗଛ
ଆଜି କରୁଚନ୍ତି କଖାରୁ ଗଛ, ବାଇଗଣ ଗଛ ଫ
ଏଇଥିରେ ଖାଇବ।
ହଁ କଞ୍ଚା ଲଙ୍କା ବି ଲଗେଇ କଞ୍ଚା ଲଙ୍କା ବି ମୁଁ ଆଣିକି ଲଗେଇଚି ଜାଣିଚୁ। ସେ ସବୁ ବି ଆମର ବି ସେଇ ବାରିରୁ ଆଣିକି ବି ଆ ହଁ ଶୁଣ ସେ ସବୁ ଆଣିକି ବି ମୁଁ ବାରିରୁ ଆଣିକି ବି ରୋଷେଇ କରିକି ଦିଏ ଆମେ ଖାଉ। ତୁ ଜାଣିଚୁ ଯାହାଟା ଦରକାର ହବ। ଲେମ୍ବୁ ଗଛ ବି ଲଗେଇଚି ଜାଣିଚୁ ନା। ହଁ ଲେମ୍ବୁ ଗଛ ବି ଲଗେଇଚି। ଯଦି ବି କିଏ ଆମ ଘରକୁ ଆସିଲେ।
ବନ୍ଧୁ କୋଉ କୋଉ ପ୍ରକାର କରିବି।
ଆଁ ତୁ ତା ଦେହରେ ଖା ସୋ ଯୋଉ ଇଏ ଖତ ହେରିକା ଆଣିକି ପକା। ପାଣି ଫାଣି ଦେ ଦେଖିବୁ ହବ।
ଗୋବର ଖତ ତ?
ହଁ ଗୋବର ଖତ। ହଁ ଗୋବର, କୁଟା, ମାଟି ହଁ ସେଇଗୁରା। ଦେ ତାକୁ ଟିକେ ଖୋ ଫସ୍ ଫସ୍ ସେ ତାକୁ ଖୋଳି ଖାଳିକି ଆଉ ସେଇ ମୂଳଟା କୁ ଟିକେ ହାଲକା ରହିବ ଦେଖିବୁ ହବ। ସକାଳେ ଆଉ ସ-ସନ୍ଧ୍ୟାବେଳେ ଦି ଟାଇମ୍ ଯୋଉ ଚାରିଟା ବେଳୁଆ ଯୋଉ ପାଣିଟା ଦେଇଦୋବୁ। ବୁଝିଲୁ ସାଙ୍ଗ? ଯାହ ହୋଉ ତୋ ସହିତ କଥା ହେଲା ପରେ କେତେ କିଛି ହଁ ତ ତୋ ସହିତ କଥା ହେଲା ପରେ ବି ବୋହୁତ କିଛି ବି ଶିଖିଲି ଜାଣିଲି ଏଟା ବି ବୋହୁ ତ ଭଲ ଲାଗିଲା। ଜାଣିଲୁ।
ତୋ କଥାରୁ ମନେ ପ‌ଇଲା। ମୁଁ କହିଲି ପିଲାଦିନ କଥା ବି ମନେ ପଡ଼ିଲା।
ହଁ ପୁରୁଣା ସ୍ମୃତି ସବୁ ମନେ ରହିଲା ଆଉ ମନ ବି ପଡୁଚି। ଆଉ ସେ ଯୋଉ ହଁ ଆ ଆଚାର ଯୋଉ ସବୁ ବୋହିକି ବ୍ୟାଗ ଭିତରେ ନେଇକି ଆସ ଖାଇବା ଯୋଉ ସବୁ ନେଇକି ଆସ ମିଶିକି ଯୋଉ ଖାଆନ୍ତି ଟିଉସନ ଗଲା ବେଳେ ଆଉ ବାଟ ଖର୍ଚ୍ଚ ମା ମାରିକି ତୁ ମୋ ପିଠରେ ଯାଅ ମନେ ଅଛି ନା।
ତୋର ନ ନେଟୱାର୍କ ଇସୁ ରହୁଚି।
ନାଇଁ ତ ମୋର ତ ଫାଇଭ୍ ଜି ଅଛି ଶୁବିଲା।
ହଁ ଟିକେ ଜୋରରେ କହିଲେ ହଁ ଜୋରରେ କହିଲେ କଥାଟା କ୍ଲିଅର ଆସ
ମୁଁ କହିଲି ଆଗରୁ ଯୋଉ ସବୁ ଟିଉସନ ଯାଆନ୍ତି ଲଣ୍ଠନ ନେଇକି। ମନେ ଅଛି ନା ଆଉ ସକାଳେ ଥରେ ଟିଉସନ ରେ
ଏଇ ସ୍କୁଲ ସଲା ବେଳେ ଆସିକି ଆମେ ଯୋଉ ଖେଳନ୍ତି। ସ୍କୁଲ ସରିଲା ବେଳେ ଯେତେବେଳେ ଆସିକି ଆମେ
ଦେ ଆମେ ସବୁ ସ୍କୁଲ ଆସିଲେ ନଇ କୁ ପଳେଇବୁ ଖେଳିବାକୁ ନଇ ବାଲିରେ ଯାଇକି ଖେଳୁ। ଆମର ନଦୀ ଟା ପୁରା ପାଖରେ ନା ଆମ ଘର ପାଖରେ ହୁଁ।
ଆଉ ଯୋଉ ଆମେ ଯୋଉ ପହଁରିବାକୁ ଯାଆନ୍ତି ମନେ ଅଛି ନା ମୁଁ ପଳେଇଥିଲି ତମ ଘର କତିକି ଆମେ ଯାଇଥିଲେ ପହଁରିବାକୁ ମନେ ଅଛି। ସେ ନଦୀରେ ପହଁରା ଏପଟକୁ ସେପଟ କମ୍ପିଟିସନ ଆମର ଚାଲିଚି କେତେ କମ ଟାଇମ ରେ ପହଁରି ପାରିବ କେତେ ଜଲଦି ସେପଟ କୁଦକୁ ଯାଇକି ଆମେ ଏ କୋଳି ସବୁ ଆଣିକି ଖାଆନ୍ତି। ମନେ ଅଛି ନା କାକୁଡି ପାକୁଡି ସବୁ ଲଗା ହେଇଥିବ।
ଆଉ ଖୋଜିଲେ ବି ମିଳୁନି।
କାକୁଡି ଘରିକା ସବୁ ହଁ କାକୁଡି ଘରିକା ଲଗାହେଇଥିବ ଆମେ ଖାଉଁ।
ହଁ ସବୁ ମନେ ଅଛି।
ହଁ।
ପିଲାଦିନ କଥା କଣ ଭୁଲି ହବ।
ହୁଁ।
ମୁଁ କହିଲି ପିଲା ଦିନ କଥା କଣ ଭୁଲି ହବ।
ନା ଭୁଲି ହବନି ସେ ସବୁ ଆଉ। ଥାଏ ଆଉ ଯେ ସେତେବେଳେ ଆମେ ଅ ଦି ଜଣ ମିଶିକି ଜଏନ୍ କଲେ ଯୋଉ ଜବ୍ କରିଥିଲେ ମନେ ଅଛି। ଭୁବନେଶ୍ଵରରେ ଆମେ ଯୋଉ ଯାଇଥିଲେ।
ହଁ।
ହଁ ଗ୍ୟାସ୍ ସରି ଯାଇଥିଲା ଗ୍ୟାସ୍ ଗ୍ୟାସ୍ ଗ୍ୟାସ୍ ଆଣିବା ପାଇଁ ଯାଇଥିଲେ। ଗ୍ୟାସ୍ ଭରିକି ଆଣିଲେ ରୁମ ମ୍ ଖୋଜିଲେ ସେଇଟା ସବୁ କେତେ କଷ୍ଟ। ଆଉ ଯୋଉ କଷ୍ଟ କରେ ଏଇ ଯୋଉ କୁକୁର କୁକୁର କେତେ ଗୋଡେଇଛି ଆମକୁ।
ହଁ ଆମେ ଗ୍ୟାସ ଯୋଉ ଭରିବାକୁ ନିଅନ୍ତି କେତେ କଷ୍ଟ କହିଲୁ।
ଆଉ ସେଠୁ ବୋହି ବୋହି କି ଆଣି ହଁ ପଇସା ବଞ୍ଚେଇକୁ ଯାଇକି ଆମେ ଚାଲି ଚାଲି ଚାଲି ଯାଇକି ନେଇକି ପଳେଇ ଆସନ୍ତି।
ହଁ ହଁ ଅଟୋରେ ଯିବାନି ପଇସା ମାନେ
ପନିପରିବା କିଣି
କେମତି ବଞ୍ଚିବ ସେତେବେଳେ କଷ୍ଟ
ପଇସା ସେଭିଂ
ହଁ ଏବେ ସବୁ ମାନେ କଟୁଛି କିନ୍ତୁ ସେତେବେଳେ କଷ୍ଟ କରିବି ପଇସା ବି କିଛି
ହଁ କିନ୍ତୁ ପଇସା ଟା ସେଭିଙ୍ଗ କରିପାରିଲେନି
ହଁ ହଁ
ହଁ ସେଭିଙ୍ଗ ଟା ଟିକେ ହେଇପାରିଲାନି ଆଉ ସେ କମ ସାଲେରୀ ମିଳୁଥିଲା ଆଉ ଯାହା ଯେମିତି ହଉ ଆମେ ଟିକେ ଚଳି ଯାଉଥିଲେ ଆଉ
କିନ୍ତୁ ଖୁସି ଲାଗୁଥିଲା ଯାହା ହଉ ନିଜେ
ହଁ ଖୁସି ହଁ ନିଜେ ତ ଗୋଟେ କିଛି କରିପାରୁଥିଲେନି ସେଇଟା ଜାଣି ଯାହା ହଉ ସାଙ୍ଗ ତ ସହିତ କଥା ହେଇକି ବି ବହୁତ ଭଲ ଲାଗିଲା ଆଉ ବହୁତ କିଛି ବି ଶିଖିବାକୁ ମିଳିଲା ଆଉ ଏମିତି ଦିନ କେବେ ଆସିବ
ପୁଣି କେବେ ଦେଖା ହବ ସମସ୍ତେ ପୁରୁଣା ଦିନକୁ ପୁଣି କେବେ ଫେରିବା?
ତମ ଘରକୁ ବୁଲିକି ଆସିବି ଆଉ।
ହଁ ଆସେ। ଆମେ ଗୋଟେ ମାନେ ସ୍କୁଲ। ଆମ ବ୍ୟଚ ର ଗୋଟେ ଭୋଜି ଆୟୋଜନ କଲେ ଭଲ ହୁଅନ୍ତାନି।
ହଁ ଭୋଜି ଆଇଜନା କରି ହଁ ନିହାତି ନିହାତି କରିବା ଚାଲ। ସମସ୍ତଙ୍କୁ ଏକଜୁଟ କରେଇକି, ଆଉ ଭୋଜି ଟା ଆୟୋଜନ କରେଇବା। ହେଲା କି, ହଉ ସାଙ୍ଗ ବୋହୁ ତ୍ ଟାଇମ ହେଇଗଲାଣି। ହଁ ହଁ ଶୀତ ଦିନ କାଇଁ ଏଇ ଖରା ଦିନ ରଜ ପରେ କରିଦବା ଆଉ।
ହଁ ହଁ ସମସ୍ତଙ୍କୁ କହିଲେ, ସମସ୍ତଙ୍କ ସହଯୋଗ ନେଲେ କରିପାରିବା ଆଉ।
ହଁ ସମସ୍ତଙ୍କ ସହଯୋଗରେ। ସେଇ ହିସାବରେ କେତେ କଣ ଟଙ୍କା ଲାଗିବ କହିଲେ ଆମେ ସେଇ ହିସାବରେ। କୋଉ କୋଉ ଆୟୋଜନ ମାନେ କଣ କଣ କରିବା, କଣ ନାହିଁ ସେଇ ହିସାବରେ ଗୋଟେ। କି ରଖ ନହେଲେ ଶୀତ ଦିନ ବେଳକୁ ରଖିବା ଆଉ।
ହଁ, ହଁ
ଆଉ ହଉ ତାହେଲେ ମୁଁ ରଖୁଛି, ମୁଁ କାମରେ ଅଛି ପଛେ। ରେ ଆମେ ଆଉ କେତେବେଳେ କଥା ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା, ସାଙ୍ଗ ରଖୁଛି।